ହଁ
ହେଲୋ।
ହାଲୋ ବନ୍ଧୁ କୁହନ୍ତୁ।
ହଁ ବନ୍ଧୁ କଣ କରୁଥିଲ ତୁମ କଥା ଏବେ ମନେ ପଡିଲା ତ ମୁ ଟିକେ କଲ୍ କଲି ବହୁତ ଦିନ ହେଲା ତମ ସହିତ କଥା ହେଇନି ତ ସେଥିପାଇଁ ତମୁକୁ କଲ୍ କଲି।
ହଁ ହଁ ଆପଣଙ୍କର ତ ଏତେ ଦିନ ନୁହଁ ମତେ ଲାଗୁଛି ଏତେ ମାସ ହେଇଗଲାଣି ମୋ ସହିତ କଥା ହେବାର।
ଆରେ ଆପଣ ଦେହ ଖରାପ ଥିଲା ନା ଆପଣ ଏତ ଫୋନ ଫୋନ ବ୍ୟବହାର କରିୁନଥିଲେ ଆଉ ଏବେ କଣ କଲେ ନୂଆ- ଫୋନ୍ଟା ଆଣିଛି ତ ଆପଣ ନମ୍ବରଟା ନଥିଲା ଏବେ ମୋ ସାଙ୍ଗ ଦେଲେ ସେଥିପାଇଁ ଆଣ କଲ୍ ଲଗେଇଲି।
ହଁ ହଁ ଆପଣ ବୋଧେହୁଏ ନୂଆ ଫୋନ କିଣୁଛନ୍ତି କୁହନ୍ତୁ କେଉଁ ଫୋନ୍ଟି-
ଆରେ ମୁଁ ସେଇ ସାମସଙ୍ଗର ଗୋଟେ ଫୋନଟେ ଆଣିଥିଲି ମୋତେ ଭଲ ଲାଗିଲା ତ ଆଣିଥିଲି। ଆଉ ଆପଣ ବି କଣ କରୁଛନ୍ତି?
ମୁଁ ତ ବର୍ତ୍ତମାନ ଯାଇଥିଲି ଟିକେ ବାହାରକୁ କାମରେ ଯେହେତୁ ମତେ ତମ ବନ୍ଧୁ ଆଜି ଦିନସାରା ହଇରାଣ କରିଛନ୍ତି ମୁଁ ଆଉ କଣ କହିବି।
କଣ ଆପଣଙ୍କୁ ଆଜି ହଇରାାଣ କରଛନ୍ତି କହିବେ କି?
ମୋତେ ପ୍ରୀତମ ବନ୍ଧୁ ପ୍ରଥମେ କହିଲେ ଯେ ମୁଁ ଆପଣଙ୍କ ସହିତ ଗୋଟାଏରେ କଥା ହେବି ତାପରେ ମତେ ତେ ଏମିତି କହି କହି ପାଞ୍ଚଟା ବଜାଇ ଦେଲେ। ଆଉ ମତେ କହିଲେ ଯେ ଆପଣ ସାଇ ବାବୁଙ୍କ ସହିତ କଥା ହେଇଯାଆନ୍ତୁ।
ଓହୋ ତାହେଲେ ଆପଣ କିଏ କହିଲେ ସାଇଗା ବୋଧେ ଆପଣଙ୍କ କଲ୍ ଉଠେଇଲେ ନା କଣ?
ହଁ ହଁ ସି ଟିକେ କର୍ମ ଖେତ୍ରରେ ବ୍ୟସ୍ତ ହୋଇ ଯାଇଥିଲେ ତ ସି ଯାଇଛନ୍ତି କୁଆଡ଼େ ବୁଲିବାକୁ ସେଥିପାଇଁ।
ହଁ ହୋ ମୁଁ କଣ କହୁଥିଲି କହିଲେ ପାଗଟା ଆଜି ଭଲ ଦେଇଛି କୁଆଡେେ ବୁଲିବାକୁ ଗଲେ ଭଲ ହୁଅନ୍ତାନି।
ହଁ ହଁ ବୁଲିବାକୁ ଗଲେ ଭଲ ହୁଅନ୍ତା ଆପଣଙ୍କ ଜାଗା ବିଷୟରେ କିଛି କୁହନ୍ତୁ? କେଉଁ ଜାଗାକୁ ଗଲେ ଭଲ ହବ?
ଆରେ ମୁଁ ତ ଜାଗା ବିଷୟରେ ଜାଣିନି ମୁଁ ଆପଣ କିଛି କୁହନ୍ତୁ କୁଆଡ଼େ ଗଲେ ଆପଣ ଯାଇ ବୁଲିବାକୁ କୁଆଡ଼େ ଗଲେ ଭଲ ହୁଅନ୍ତା।
ହଁ ମୁଁ ତ ବୁଲିବାକୁ ଯାଇଥିଲି। ଆଉ ମୁଁ ତ ବର୍ ତନ୍ ଗାଁ ରେ ହିଁ ଅଛି ଆପଣ ଗୋଟେ କାମ କରନ୍ତୁ। ଆପଣଙ୍କ ଘରଠୁ ତ ମୋ ଗାଁ ଟି ପାଖାପାଖି ଅଛି। ଆପଣ ପଳିଆସନ୍ତୁ ମୋ ଘରକୁ ତାପରେ କ ଥଇକି ଗାଡ଼ିରେ କୁଆଡ଼େ ପଳେଇବ ସନ୍ଧ୍ୟା ସମୟରେ।
ତୁମ ଗାଁ ଟା କୋଉଠି କହିପାରିବେ କି?
ହଁ ମୋ ଗାଁ ଟି ଏଇ ବ୍ରହ୍ମେଶ୍ଵରରେ ଅଛି।
ଓ ହୋ ବ୍ରହ୍ମେଶ ରେ ତମେ ରୋହୁଚ।
ହଁ ହଁ ମୁଁ ବ୍ରହ୍ମେଶ୍ଵର ଠାରେ ହିଁ ଅଛି। ଆଉ ଆପଣ ଆସନ୍ତୁ ସନ୍ଧ୍ୟାବେଳେ ଆଉ। ଆଉ ଆପଣଙ୍କର ଘନିଷ୍ଠ ମିତ୍ର ପ୍ରୀତମ୍ ବନ୍ଧୁଙ୍କୁ ଧରିକି ମଧ୍ୟ ଆସନ୍ତୁ। ତାପରେ କଣ କଥା ହେବା?
ଠିକ୍ ଅଛି ମୁଁ ସାଙ୍ଗକୁ ପ୍ରୀତମ୍ କୁ ନେଇକି ଯିବି। ଆଉ କଣ କହୁଥିଲି କିଛି ଖିଆ ପିଆ ଆପଣ କରଛନ୍ତି ଏବେ।
ନାଇଁ ନାଇଁ ମୁଁ ତ କିଛି କରିନାହିଁ। ମୁଁ ଏଇ କାମ ବ୍ୟସ୍ତରେ ଥିଲି ଦିନସାରା ଆଜି। ଜେ ତୁ ଆମର ଘରେ ଗୁ ଏ ପାଣି ପାଇଁ ପାଇପ୍ ଲାଗୁଛି ତ ମୁଁ ସେଇ କାମରେ ବ୍ୟସ୍ତ ଥିଲି ଆଉ ଆପଣ କିଛି ଖାଇଛନ୍ତି ନା ନାହିଁ।
ନା ମୁଁ ଯାହା ଭାତ ଚିକେନ ଖାଇଥିଲି। ଏବେ ଗୋଟେ କଣ କହିଲୁ ନଡ଼ିଆ ଗଛ ଟା ଅଛି ହେଇଟି ସେ ନଡ଼ିଆ ଜ କଣ କହିଲ ନଡ଼ିଆ ଗୁଡ଼ାକ ପଡୁଛି ଲୋକ ଗୋଟେ ମୁଣ୍ଡ ରେ ବାଡ଼େଇ ହେଇଥିଲା। ତାକୁ ସେ କାଟି ଦୋଉଛନ୍ତି। ଏଟା କଣ ଠିକ୍ କଥା ହୋଉଚି?
ନଡ଼ିଆ ଗଛଟି ଲୋକ ମୁଣ୍ଡରେ ପଡ଼ିଲା। ହୁଏତ ବର୍ଷା ଦିନ ଯେହେତୁ ଲୋକଟିର ଭୁଲ୍ ଥିବ। ସେ ଗଛ ମୂଳେ ଠି କ୍ଷ ହେବାକୁ ତ ମନ ଥିବ କିନ୍ତୁ ସେ ଠିଆ ଯଦି ହ ସେଥିପାଇଁ ଗଛକୁ କାଟିବା ତ ଦରକାର୍ ନାହିଁ। ଆପଣ ଯାଆନ୍ତୁ ତାଙ୍କୁ ଅଟକାନ୍ତୁ ଗଛ ସବୁ କାଟିଲେ କଣ ମିଳିବ?
ସେ ପା ଏ କାଟିଦେଇ ସାରିଲେଣି ପା ମୁଁ ଏବେ ବସଥିଲି ସେ ସେଇ ଗଛଟାକୁ କାଟିଦେଲେ। ଆରେ ଗଛ କାଟିଲେ ସିନା କଣ କହିଲ? ପବନ ଫବନ ହୋଉଛି କାଇଁ ଗଛ ପା ଏଇନା ଯୋଉ ଦି ତିନିଟା ଗଛ ଅଛି ବରଳ ରେ ସେଗୁଡ଼ାକୁ ବି ସେ କାଟଦେଲେ। ଆଉ କୁଆଡୁ କଣ ପବନ ବର ମତେ କହିଲ?
ହଁ ହଁ ତା ବି ଠିକ୍ କଥା ହେଲେ ଆପଣଙ୍କର ଯୋଉ ଗଛ କାଟିବା କଥା କହିଲେ ସେ ଲୋକଟି ଉପରେ ଯୋଉ ନଡ଼ିଆ ଟି ପଡ଼ିଥିଲା ସେ ଲୋକଟି ଏବେ ଜୀବିତ ଅଛନ୍ତି ନା ତାଙ୍କର କିଛି ହୋଇଯାଇଚି?
ନାଇଁ ନାଇଁ ଏତେ କିଛି ଏତେ ହେଇନଥିଲା ଖାଲି ତାଙ୍କ ମୁଣ୍ଡ ଉପରେ ନୁହଁ ତାଙ୍କ କାନ୍ଧରେ ପଡ଼ି ଯାଇଥିଲା ଟିକେ ଖାଲି ଯା।
ହଁ ହଁ ମତେ ଲାଗୁଚି ତାଙ୍କ ହାତ ହୁଏତ ଆଘାତ ଲାଗିଥିବ ଟିକେ।
ହଁ ପା ସେଥିପାଇଁ ସେ କହିଲେ କି ରାସ୍ତା ମଝି ନଡ଼ିଆ ରାସ୍ତା ମଝି ନୁହଁ ରାସ୍ତା କରରେ ଥିଲା ତାକୁ ସେ କାଟିଦେଲେ। ଏତା ଥିକ୍ କଥା ନୁହଁ ଆଉ କଣ ୟାଙ୍କ ସହ ଭାଇ କଣ ଲାଗିବ କହିଲ?
ହଁ ହଁ ତା ବି ଠିକ୍ କଥା ଆପଣ ଅଟକେଇବାକୁ ଚେଷ୍ଟା କଲେନେଇଁ
ନାଇଁ ନାଇଁ ମୁଁ ସେଇ ତାଙ୍କୁ କିଛି କିଛି କହିଲିିନି, କଣ ହିଁ କହିବି ନଡ଼ିଆ ଗଛ ହଁ ମୋ ଯାହା ଘର ନଡ଼ିଆ ଗଛ ଲଗେଇଥିଲେ ସିଏ ନିଜେ ହିଁ କାଟିଦେଲେ। ମୋ ନଡ଼ିଆ ଗଛ ନା ମୁ କିଛି କହିବି ମତେ କହିଲେ?
ହଁ ହଁ ତା ବି ଠିକ୍ କଥା ସେ ତ ତାଙ୍କ ଜାଗାରେ ଅଛନ୍ତି। ଆପଣ କହିଲେ ସିଏ ପୁଣି ଝଗଡ଼ା କୁ ଆସିବେ ପୁଣି ଧନ ଜୀବନ କ୍ଷତି ହବ ତାଠୁ ଭଲ ଆପଣ କିଛି ନ କହିବାଟା ହିଁ ଭଲ।
ହଁ ସେଇଆ ହେଲା କଥା। ମୁଁ ତ ଏଇ ଗୋଟେ ମୋ ସାଙ୍ଗ ଘରକୁ ଯିବି ବୋଲି ଭାବିଥିଲି ବସା ଟା କଣ କହିଲ ଦି ତିନି ଦିନ ହଉଥିଲା ନା ଯାଇପାରୁନଥିଲି ଏ ଯିବି ବୋଲି ଭାବୁଚି। ଆପଣ କୁଆଡ଼େ ବୁଲା ବୁଲି କରିବାପାଇଁ ଯାଇନାହାନ୍ତି ଏଥର?
ନାଇଁ ନାଇଁ ମୁଁ କୁଆଡ଼େ ଯିବି ବର୍ଷା ତ ହୋଉଚି ସବୁଆଡ଼େ ଆଉ ମୁଁ ବି କୁଆଡ଼େ ଯିବି ଆ ଆପଣ ବୋଧେ ଆ ପରବର୍ତ୍ତୀ ସମୟରେ ଆପଣଙ୍କ ସାଙ୍ଗ ଘରକୁ ଯିବେ କହୁଚନ୍ତି।
ହଁ ଆଉ କିଛି ସମୟ ପରେ ମୁଁ ମୋ ସାଙ୍ଗରୁ ଯିବି ବୋଲି ଭାବିଚି।
ଠିକ୍ ଅଛି ଠିକ୍ ଅଛି ଆଉ ଆପଣ ମୋ ସହିତ ଆଉ ଦଶ୍ ରୁ ଏଗାର ମିନିଟ୍ କଥା ହେଇଯାଆନ୍ତୁ ଭଲ ମନ୍ଦ ବିଷୟରେ ତାପରେ ଆପଣ ପଳାଇବେ।
ହଁ ମୁ ସେଇ କଥା ହିଁ ଆପଣକୁ କୋହୁଥିଲି କି ଆପଣ ତ ଦେହ କଣ ଖରାପ ଥିଲା ଜର ହେଇଥିଲା। ଜର ଆପଣଙ୍କ କମିଗଲାଣି?
ହଁ ଜର ତ ହୋଇଥିଲା ଯେହେତୁ ବର୍ଷା ଦିନ ତ ଜର ଲାଗି ରହୁଚି ଆଉ କଣ କରିପାରିବି ଏବେ ଟିକେ ଭଲ ଅଛି କିନ୍ତୁ ରାତି ହେଲେ ଜ୍ୱର ଆସୁଚି।
ହଁ ବା ବର୍ଷେ ସେ କାଦୁ ମାଦୁ ରାସ୍ତାରେ ହେଇଚି ଖସଡ଼ା ହେଇଚି ମୁଁ ତ ପଡିିବି ଯାଇଥିଲି କାଦୁ ହେଇଯାଇଥିଲା ମୋ ସାର୍ଟ ପ୍ୟାଣ୍ଟ ଏଇ ଦୁଇ ଦିନ ପୂର୍ବର କଥା ମ
ଆପଣ କେଉଁଠି ପଡ଼ିଥିଲେ ଆପଣଙ୍କ ଘର ସାମ୍ନାରେ ନା ପଡ଼ିଆଟିରେ?
ନାଇଁ ନାଇଁ ମୁଁ ଖେଳିବାକୁ ଯାଇଥିଲି ପଡି ଯାଇଥିଲି ପଡିଆରେ ବିଜେପି ପଡିଆରେ ମୁଁ ପଡିଆ ରେ ମୁଁ ପଡି ଯାଇଥିଲି ବା।
ହଁ ହଁ ତାହେଲେ ତ ଆପଣ ସାଙ୍ଗମାନେ ଆପଣଙ୍କ ଉପରେ ଖୁବ ହସିଥିବେ?
ନା ନା ମୋର ଏତେ କି ସାଙ୍ଗ ନଥିଲେ ମୁଁ ଏଇ ଏଇ କଲେଜ ସାଙ୍ଗ ମାନ ଯାଇଥିଲି ସେମାନେ ଏତେ ହସା ହସି ହେମତି କିଛି କରନ୍ତିନି।
ଆ ଏହା ଶୁଣି ମତେ ଖୁବ ଦୁଃଖିତ ଅନୁଭବ ହେଲା। କିନ୍ତୁ ମୁଁ ଆଉ ପ୍ରୀତମ ବନ୍ଧୁ ଥିଲେ ଆମେ ଖୁବ ହସିଥାନ୍ତୁ।
ହଁ ମୁଁ ବୁଝିପାରୁଚି ଆପଣ ମୋର ଏତେ ଘନିଷ୍ଠ ସାଙ୍ଗ ନା ସେଥିପାଇଁ ଆପଣ ଟିକେ ହସିଆ ଟିକ ଭଲ ଲାଗେ ମୁଁ ବୁଝିପାରୁଚି ଆପଣ ଙ୍କ କଥା।
ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ଆଉ କୁହନ୍ତୁ କିଛି ଆପଣ ଆପଣଙ୍କ ଘର ପାଖରେ ଏବେ ଅବସ୍ ତା ସବୁ କେମିତି ଯେହେତୁ ବର୍ଷା ତ ହେଉଥିଲା ଆପଣଙ୍କ ସାମ୍ନାରେ ରାସ୍ତାରେ ତ ପାଣି ହୋଇଯାଇଥିବ?
ହଁ ରାସ୍ତା ରେ ପାଣି ନୁହଁ କଣ ହେଲା କହିଲ ସେ ଗାଈ ଫାଇ ଯାନ୍ତି ସେଇପଟେ ସେ ଗୋବର ଗୁଡାକ ସବୁ ପାଣି ହେଇକି ରାସ୍ ତା ସାରା ଇଏ ହେଇଯାଇଚି ପାଣି ତ ହେଇନି ଗୋବର ଗୁଡାକ ଅଧିକ ହେଇଯାଇଛଚି ଆଉ। ଆଉ ପୁଣି ଗଛ ସବୁ ପତ୍ର ଦାଳ ସବୁ ପଡିଯାଇଚି ସେ ରାସ୍ତା ଇଏ ହେଇଯାଇଛି ଯେ କିନ୍ତୁ ଆଜି ସଫା ହେଇଯାଇଚି ରାସ୍ତା ପୁରା।
ହଁ ହଁ ତାହା ଖୁବ ଭଲ କଥା ନହେଲେ ଯିବା ଆସିବାକୁ ଏମିତି ଅସୁବିଧା ହୋଇ ଥାନ୍ତା ଆଉ ଗନ୍ଧ ମଧ୍ୟ ଛାଡିଥାନ୍ତା।
ହଁ ପା ସେଇ କଥା ଆଉ କଣ ହିଁ କହିବି ମୁଁ ରାସ୍ତାଟା ଖରାପ ହେଇଗଲେ ଭଲ ଲାଗେନି ନା ଗୋଡ ଫୋଟ କାଦୁଅ ହେଇଗଲେ କଣ ଭଲ ଲାଗିବ କି?
ହଁ ଆପଣ ଏକ ଭଲ କାମରେ ଯାଉଥିବେ ଭଲ ପୋଷାକ ପିନ୍ଧିକି ନହେଲେ ଗାଡି ରେ ଯାଉଥିବେ ହଠାତ୍ ପାଣି ଆପଣଙ୍କ ପ୍ୟାଣ୍ଟ ସାର୍ଟ ରେ ପଡିବ ଯାହା ଫଳରେ ପ୍ୟାଣ୍ଟ ସାର୍ଟ ବି ମଧ୍ୟ ମସ ଯିବ।
ସେଇତ ହେଲା କଥା ଆଉ କଣ ହ କହିବି ମୁଁ। ପେଣ୍ଟ ସାର୍ଟା ମଶା ହେଇଗଲେ ଭଲ ଲାଗେନି ଧୋଇଲେ ବି ଏବେ ଶୁକିବନି ବର୍ଷାଦିନିଆ ଆଉ ପେଣ୍ଟ ସାର୍ଟ ଧୋଇଲେ କଣ ଶୁଖିବ କେତେ ଜଲ୍ଦି?
ନାଇଁ ନାଇଁ ଏବେ ତ ଶୁଖିବ ନାହିଁ। ଯାହାହେଲେ ସମୟ ଲାଗିବ ଆଉ ଗନ୍ଧାଇବ। ମଧ୍ୟ ଆପଣ ତାକୁ ସେମିତି ଖରା ତ ହେଉନାହିଁ ଏବେ ସେଇଥିପାଇଁ ଅସୁବିଧା।
ହଁ ବା। ସେଥିପାଇଁ ଟିକେ ସମୟ ବାହାରକୁ କୁଆଡ଼େ ଯାଉନି ଘରେ ହିଁ ବସୁଛି। ତମେ ବି ଘରେ ରୁହ କୁଆଡ଼େ ବାହାରକୁ ଯାଓନି। କାହିଁକିନା ଓଦାଇଗଲେ ପୁଣି ଆପଣଙ୍କୁ ଜର ହେଇଯିବ।
ହଁ ହଁ ଠିକ୍ ଅଛି। ଆଉ ପୃଷ୍ଟିବାବୁ ଏବେ କେମିତି ଅଛନ୍ତି?
ହଁ ପୃଷ୍ଠିବାବୁ ଏବେ ଭଲ ଅଛନ୍ତି। କଣ କହିଲ ତାଙ୍କ ଧୂଆଁ ଖାଇଲା ପରେ ଯୋଉ ଧୂଆଁ ନିଅନ୍ତି। ତାଙ୍କୁ ଭଲ ଲାଗୁଛି। ଜର ହେଇଗଲେ ଟିକଏ ଧୂଆ ନେଲେ ଭଲ ଲାଗେନ କି?
ହଁ ହଁ ତା ତ ମୁଁ ଦେଖିଛି ତାଙ୍କୁ ମଧ୍ୟ ମୁଁ କାଲି କଥା ହଉଥିଲି ତାଙ୍କ ସହିତ। ସେ ସେ ତ ତାଙ୍କ କର୍ମ କ୍ଷେତ୍ରରେ ବହୁତ ବ୍ୟସ୍ତ ହେଇଥିଲେ। ଏବେ ବୋଧେ ସିଏ ଅ ଥଣ୍ଡା ଜ୍ୱର ଉପରେ ବୋଧେ ଧୂଆଁ ନେଉଛନ୍ତି ଯନ୍ତ୍ରରେ।
ହଁ ସେ ଟିକେ ନଊଛନ୍ତି ଏବେ ଦେହଟା ଭଲ ଅଛି। ସେ ଏବେ ଶୋଇପାରୁଛନ୍ତି ମତେ କଲ୍ କରି ଆସିବା ପାଇଁ ମୁଁ ଆଉ ଯାଇନି ତାଙ୍କ ପାଖକୁ
ଠିକ୍ ଅଛି ଠିକ୍ ଅଛି ଆପଣ ବି ଯାଆନ୍ତୁ ତାଙ୍କୁ ଟିକେ କୁହନ୍ତୁ ଆପଣ ମିଶିକି ବି ମଧ୍ୟ ନିଅନ୍ତୁ। ସେ ସବୁ ଜିନିଷ ଥଣ୍ଡା ପାଗରେ ନେଲେ ଟିକେ ଭଲ ଯେମିତି ଦେହ ହାତ ଭଲ ରହିବ।
ନାଇଁ ନାଇଁ ମତେ ପସନ୍ଦ ନୁହଁ। ସେ ସବୁ ମୁଁ ଟିକେ କଣ କହିଲ ଜର ତ ହୁଏନି। ଜର ହେଲେ ମୁ ମେସିନ ଖାଇଦେ। ମୋତେ ସେ ଧୂଆଁ ଟା ପସନ୍ଦ ନୁହଁ ଅଧିକ।
କିନ୍ତୁ ସେ କଥା ତ ମୋତେ ବିମଲ ବାବୁ କହୁଥିଲେ ତାଙ୍କୁ ପସନ୍ଦ ନୁହେଁ ବୋଲି।
ତାଙ୍କ କଥା ତ ମୁଁ ଜାଣିନି ତାଙ୍କର ତ ମୁଁ ବହୁତ ଦିନ ହେଲା କଥା ହେଇନି ତ ତାଙ୍କ କଥା ମୁଁ ଠିକ ସେ ଜାଣିନି ତାଙ୍କୁ। କଣ ପସନ୍ଦ କି ନାହିଁ?
ଆପଣ ବୋଧେ ପୋଖରୀ କୂଳ ଆଡକୁ କିଛି ଦିନ ହେବ ଯାଇନାହାନ୍ତି ମୋତେ ଲାଗୁଛି।
ନା ନା ପୋଖରୀ କୂଳ ଆଡ଼କୁ ମୁଁ ଯାଉନି ପା।
ଆଉ ତେବେ ତ ସେଥିପାଇଁ ବିମଲ ବାବୁଙ୍କୁ ଦେଖିପାରୁନଥିବେ, ବିମଲ ବାବୁଙ୍କ ଘର ତ ପୋଖରୀ ପାଖରେ।
ହଁ ତାଙ୍କ ଘରେ ତ ସେଇଠି ଅଛି। ସେ ତ ଏବେ ମୋତେ କଲ୍ କରିଥିଲେ କି ଆସିବା ପାଇଁ। ମୁଁ କହିଲି ବ ବର୍ଷା ହେଉଛି ମୁଁ ଯଦି ଗଲି ବର୍ଷେ ତ ପୁରା ଭେଦିଯିବି ନା ସେଥିପାଇଁ ମୁଁ ତାଙ୍କ ପାଖକୁ ଗଲି ନାହିଁ।
ହଁ ହଁ ହଉ କିଛି କଥା ନାହିଁ, ଆପଣ ଅପେକ୍ଷା କରନ୍ତୁ, ବର୍ଷା ଛାଡିଲେ ଯିବେ ନହେଲେ ଘରେ ବି କାମ କରନ୍ତୁ ଆଉ ଆପଣ କଣ ଟା କରିପାରିବେ କୁହନ୍ତୁ।
ହଁ ପା ସେଇ କଥା ହିଁ ମୁଁ କହୁଥିଲି କି ବର୍ଷା ହେଲେ ଆଉ କେମିତି କଣ ଯିବୁ ଆମେ ଆଉ?
ହଁ ହଁ ଆଉ ତ କିଛି କଥା ନାହିଁ ଆଉ ଆପଣ କୁହନ୍ତୁ ଆପଣ କୌଣସି ଏକ ନୂତନ ଯାନ କିଣିବବି ବୋଲି ଭାବିଛନ୍ତି, ନୂଆ ମୋବାଇଲ କିଣିଲା ପରେ?
ହଁ ମୁଁ ଭାବୁଥିଲି ଗୋଟେ ଗାଡ଼ି କିଣିବି ବୋଲି କିନ୍ତୁ କଣ କହିଲ ଏବେ ବେତେରୀ ଗାଡ଼ିଟା ଅଧିକ ଚାଲିଛି। କିନୁ ମୋତେ ବେଟିରି ଗାଡ଼ି ଏତେ ପସନ୍ଦ ନୁହଁ କାଇଁ କହିଲ? ତା ଟିକେ ଅଧିକ ଖର୍ଚ୍ଚ ବାର୍ଚ୍ଚ ରଖିବାକୁ ପଡିବ। ପାଣିରେ ଏଇ ବର୍ଷା ପାଗେ ବେଟ୍ରି ବାଡି କିଣିବ ବେଟ୍ରି ଡାଉନ ହେଇଗଲେ ଅସୁବିଧା ପୁଣି, ପାଣି କୁଆଡେ ଗଲେ ବେଟ୍ରି ରେ ପାଣି ପଡିଗଲେ ବି ସେ ଅ ଅସୁବିଧା। ତ ମୁଁ ସେଥିପାଇଁ ଟିକେ ରହିଛି ଦେଖେ ଶୀତଦିନେ ଗୋଟେ ଭଲ ଗାଡ଼ି ଦେଖି କିଣିବି ଆଉ।
ଠିକ୍ ଅଛି ଠିକ୍ ଅଛି ଆପଣ ଅପେକ୍ଷା କରନ୍ତୁ, ପଇସା ପତ୍ର ସଞ୍ଚୟ କରୁଥାନ୍ତୁ, ଆପଣ ଏକ ଭଲ ଗାଡ଼ିଟେ କିଣିବେ। ତାପରେ ଆପଣ ବୁଲିବେ। ଠିକ ଅଛି ଆମକୁ ବି ମଧ୍ୟ ବୁଲାଇବେ।
ହଁ ନିଶ୍ଚୟ। ଆପଣଙ୍କ ଟିକେ ଦେହଟା ଭଲ ହେଇଯାଉ। ଆମେ ସମସ୍ତେ କୁଆଡେ ବୁଲିବାକୁ ଯାଆନ୍ତେ ଆଉ। ମା ଭାବୁଛି କଣ କହିଲ? ଏଇ ଟିକେ ଜିରାଙ୍ଗ ଫିରାଙ୍ଗ ଯାଇଥିଲେ ଭଲ ହୁଅନ୍ତା, ମୁଁ ବହୁତ ଦିନ ହେଲା ଜିରାଙ୍ଗ ଯାଇନାହିଁ।
ହଁ ଆପଣ ତ ଯାଇନାହାନ୍ତି ବହୁତ ଦିନ ହବ ଆପଣ ବୋଧେ ଆଗରୁ ଯାଇଥିଲେ। କିନ୍ତୁ ମୁଁ ମୁଁ ତ ଜମାରୁ ଯାଇନାହିଁ କେବେ।
ହଁ ନିଶ୍ଚୟ ତାହେଲେ ଆପଣଙ୍କୁ ଗୋଟେ ନୂଆ ଜାଗା ମୁଁ ଦେଖେଇବି, ଆଉ ସେଠି ଯୋଉ ବୌଦ୍ଧ ମନ୍ଦିରଟା ବହୁତ ହିଁ ତାର। ଫେମସ୍, ତ ସେଥିପାଇଁ ସେଠିକି ଗଲେ ଟିକେ ଭଲ ଲାଗିବ ଆପଣଙ୍କୁ, ନିଶ୍ଚୟ ଭଲ ଲାଗିବ ଆପଣଙ୍କୁ।
ଠିକ୍ ଅଛି ଠିକ୍ ଅଛି, ଏ ବିଷୟରେ ଆମେ ସବୁ ବନ୍ଧୁ ମିଶିକି କଥା ହେବା, ଯେତେବେଳେ ହବ ତ ଆମେ ନିଶ୍ଚିନ୍ତ ଯିବା ସେଠି। ଥାକୁ। ଆଉ ମୋର ଏକ ବନ୍ଧୁ ମତେ କଣ ମେସେଜ କଲେଣି ଯେ ଆମର ଟିକେ କାମ ଅଛି ତ। ତ କର୍ମକ୍ଷେତ୍ରକୁ ଯାଇ ଟିକେ ଦୋକାନ ଟି ଖୋଲି ବାକୁ ଅଛି, ତ ସେଇଥି ପାଇଁ ଯିବାକୁ ପଡିବ।
ଆଚ୍ଛା ତାହେଲେ ଠିକ୍ ଅଛି ଯାଆନ୍ତୁ ଆପଣ, ଟିକେ କର୍ମକ୍ଷେତ୍ରରେ ଆପଣ ଟିକେ ଦୋକାନ ଖୋ ଖୋଲନ୍ତୁ, ଆଉ ଟିକେ ଦେହ ପ୍ରତି ମଧ୍ୟ ଧ୍ୟାନ ରୁହନ୍ତୁ, କାଇଁନା ଏବେ ସେମୟେ ରେ ଦେହଟା ବହୁତ ଖରାପ ହଉଛି।
ହଁ ହଁ ତା ବି ଠିକ କଥା, ମୋ ସାଙ୍ଗର ଦୋକାନ ତ ସିଏ ବର୍ତ୍ତମାନ ନାହିଁ ତ ମୁଁ ତାସ ସାଙ୍ଗରେ ଯାଇ ସେଇଠି ଠିଆ ହୋଇଯିବି, ସେ ସାଙ୍ଗେ ରେ ଜାଇ ହେଠି ଠିଆ ହୋଇଯିବି ସେ ଦୋକାନ ଖୋଲି ସାରିଲା ପରେ ମୁଁ ପଳେଇ ଆସିବି। ହଉ ମୁଁ ବର୍ତ୍ତମାନ ଯାଉଛି, ଆପଣଙ୍କୁ ଧନ୍ୟବାଦ।
ହଁ ଠିକ୍ ଅଛି ଆପଣ ଯାଆନ୍ତୁ ମୁଁ ଆପଣଙ୍କୁ ପରେ କେବେ କଲ୍ କରିବି ଆଉ।
ନିଶ୍ଚିନ୍ତ ନିଶ୍ଚିନ୍ତ, ଆପଣ ମୋତେ ମେସେଜେ ରେ ଜଣାଇ ଦେବେ।